ହାଲୋ।
ହାଲୋ ହଁ କଣ କରୁ
ହେଇ ବସିଚି ଆଉ।
ଓହୋ ଦେହ ଭଲ ଅଛି ନା?
ତ
ମୁଁ ଏଇ ବାହାରେ ଟିକେ ବସିଚି ତାକୁ ବନ୍ଦଉଚି। ଟିକେ ବର୍ଷା ହେଲା ଖରା ଆଉ ବର୍ଷା ଟିକେ ଟିକେ ବର୍ଷା ହେଲା କୁଆଡେ ପଳେଇଲା ବର୍ଷା। ବସିଥିଲି ଏଇ ବାହାରେ ଆଉ।
କି ଅନ୍ଧାର କରିକି ଉଠେଇଚି।
ହଁ ଆଜି ତ କାଁଣିଆ ପାଖ କରିଥିଲା ଏତେ ବି ଖରା ହେଇନଥିଲା।
ଆମ ଆଡେ ବହୁତୁ ଜୋର ଖରା ହେଇଥିଲା ଆଜି। ବହୁ ଜୋର ଗରମ ହଉଚି। ହଉଥିଲା ଖରା ହଉଥିଲା ଖରା ହେଇ ଏବେ ଟିକେ କମିଚି ଅନ୍ଧାର କଲା।
ହଁ ମୁଁ ତ ଏଇ ବାହାରେ ବସିଚି।
ଓ ହୋ ଛଅ ଟା ହେଲାଣି ଖରା ଜ ଗଲା ଏଇନାକେ ଏତେ ଜୋର ଖରା ହେଇଥିବ ଆଉ ଖାଇ
ହଁ। ମୁଁ ତ ଏଇ ଆଜି ଚିକେନ ହେଇଥିଲା ଅଣ୍ଡା ଭଜା ହେଇଥିଲା। ଆଉ ଭାତ। ଅଣ୍ଡା ଆମ୍ବମ୍ଲେଟ୍ କରିଦେଇଥିଲି, ଚିକେନ ତରକାରୀ।
ଓହୋ।
ଆଉ ତମର?
ଆମର ବି ସେମିତ୍ ଚିକେନ ହେଇଥିଲା। ଆଉ ଭାତ ଚିକେନ୍ ହେଇଥିଲା ଆଉ। ସାାଦ୍ଧାଙ୍କ ପାଇଁ ହେଇଥିଲା ଭଜା ଡାଲି।
ହଁ।
ହୁଁ। ଆଉ ଘରେ ସବୁ କଣ କରୁଚନ୍ତି?
ହଁ। ସବୁବେଳେ ପୁଅଟେ ଖେଳୁଚି ଆସିଥିଲେ ଜଣେ ପୁତୁରା ଯେ ତାଙ୍କ ସାଙ୍ଗ ଯାଇଥିଲା ଏଇ ଛକକୁ ଆଣିକି ଆସିଲା। ଥଣ୍ଡାକୁ କୁୁରୁକୁରି ଚକେଲେଟ୍।
ହୁଁ।
ତାର ସେ ଖାଇକି ତାର ବସିକି ବୁଲୁଚି, ପଚାରି ପିଠା ଖାଇବୁ ତାର ପିଠା ପ୍ରିୟ। ମୁଁ ପିଠା ଖାଇବୁ ନା ମୁଁ ଏଇରା ଖାଇଚି ଖାଇବିନି।
ହୁଁ ପିଠା ଖାଇବନି କୁୁରୁକୁରି ହେରିଆ ଖାଇ ଦେଇେଇଚି ସେଥିପାଇଁ ପିଠା ଖାଉନି ଆଉ।
ସେଇ ଦି ଦିନିରେ ଆର କଣ ହେଇଚି ଠିକ୍ ରାତିରେ ଡାକିବୁ ଆସେ ଖାଇବୁ ଖାଇବନି ମନା କରୁଚି। ଠିକ୍ ରାତି ସାଢେ ଦଶଟା ଏଗାରଟାରେ କହୁଚି ମାମା ମତେ ଭୋକ କଲାଣି ଖାଇଆକୁ ଦଉନ।
ତମେ ଫେର୍ ଦଉଚ ଖାଇଆକୁ?
ହଁ ତା ପାଇଁ ପିଠା କରିଦଉଚି ନ ଏଲେ କାଲି ରୁଟି ମି ମିଲ୍ ମିକର ରଖିଥିଲି ମିଲ୍ ମିକର ରଖିଥିଲି ଖାଇଲା ରୁଟିକୁ ମିଲ୍ ମିକର। ଆଉ ପଅରଦିନ ତାର ପିଠା ଖାଇଲା ଆଜି ବି ପିଠା ବାଟିଚି ତାପାଇଁ ପୋସେନାକୁ ବିରି।
କଣ ପିଠା ଶିଖିଚ ଇଟିଲି ପିଠା?
ଚକୁ ଖାଲି ଚକୁଳି ପିଠା ସେ ଖାଇବ।
ଓହୋ। ଆଉ କିଛି ପିଠା ଖାଏନି?
ନା, ସେ ଖାଲି ଚକୁଳି ପିଠା ତାର ଖାଇବ, କାକରା ପିଠା ବୋଉ କରେ ସେ ତାର ଟିକେ କେତେବେଳେ କେମିତି ଖାଇବ।
ତମେ କି କି ପିଠା ସିଖିଛ?
ମୁଁ ତ ଶିଖିଛି, କିନ୍ତୁ କେବେ କରିନି। ବୋଉ କରେ, ଦେଖିଛି, ଶିଖିଛି।
ଶାଶୁଘରେ କେବେ କରିନ?
ନାଇଁ ଶାଶୁଘରେ କେବେ କରିନି।
ଓହୋ। ହଁ, ଆଇ ତ ବହୁତ ବଡ଼ ଭଲ ପିଠା
କରନ୍ତିନି, ତୁ କିଣିକି ଆଣନ୍ତି ହେରି ସେ ମାର୍କେଟରେ ଯୋଉ ମୁଆଁ ପିଠା, ହଁ କାକେରା ପିଠା ଏଁ ବରା ଫରା ଅଛି, ବରାର ଆର ଯଉ ଖାଲି ବରା ଟ୍ରିକ୍ କରା ହେଇଥିଲା, ନହେଲେ ପିଠା ପିଠି ସବୁ କିଣିକି ଆଣନ୍ତି ଭାରି।
ହଉ। ଆମର ତ ସବୁ ଘରେ ପିଠା ଏମିତି ତିଆରି ହୁଏ।
ହଁ ହଁ।
ମା ହେରିକା, ମୋ ସବୁ ମମି ହେରଆ ମିଶିକି ତିଆରି କରନ୍ତି।
ହଁ, ହଁ, ମୋ ବୋଉ ବି ସବୁ କରେ, ଆରିସା ପିଠା ହରିକା। ହୁଁ, କିମିତି କରନ୍ତି? କଣ? ଆଉ
ହଁ।
ହାଡେ ଯାଆନା, ଧୂପ ଟାଇମ୍, ଡରିବୁ ଡରିବୁ। ବ। ଦୋଳି ଖୋଳିବ। କଣ କଥା ହଉଛି ପା। ମତେ କହୁଛି ଫୋନ ତୁ ଥୋଇଦେ, ଥୋଇ ଦେଇକି ମତେ ବୁଲେଇବୁ, ଦୋଳି ଖେଳେଇବୁ। ଏ ହେ ମୁଁ କ କଥା ହଉଛି ପା ହେଇ। ଫୋନ ଛାଆଡେ। ପୁଅ ଆଇଲୁ, ଆସ। ଏଇଠି ବ। ମୁଁ ଥୋଇବି, ତୁ କଥା ହେଇସାରିଲେ ଥୋଇବି। ତୁ ବ। ଫୋନ ଥୋଇଦେ କହୁଛି, କହୁଛି ଫୋନ ଥୋଇଦେ। ହଁ ବା। ଏଇଠି ଜଣଙ୍କର ଦୋଳି ଅଛି ଯେ, ସେଇଠି କହୁଛି ଦୋଳି ଯିବ ଖେଳି। ନେଇଥିଲି ସକାଳେ ତାକୁ।
ହଁ। ତ ସେଠି ଦୋଳି ଲାଗିଛି, ନା ଦୋଳି ଖେଳିବାକୁ ପାର୍କ ଆସ?
ଦୋଳି ଖେଳି ପାରେ ଯାଏ ପାର୍କ କେତେବେଳେ କେମିତି ପଳାଏ। ଘରେ ଦୁଇଟା ଦୋଳିଟା ଅଛି, ହେଇଟା ସ୍କୁଟି ଟା ଥୁଆ ହେଇଛି। ବାଡେଇ ହଉଛନ୍ତି ଛୁଆ। ବାଟରେ ଥୁଆ ହେଇଛି, ଆଉ ଦୋଳି ଖେଳି ହଉନି। ଏଇଠି ଜଣେ ମାଉସୀ ଅଛନ୍ତି, ତାଙ୍କ ଘରେ ଯାଇକି ଖେଳୁଛି ସେ ଦୋଳି।
ଓହୋ।
ଦି ଥର ଖଣ୍ଡେ ସାଇେଲରେ ବୁଲିବ, ନହେଲେ ଏଇ ଧୂପ ଟାଇମରେ ସାଇକେଲରେ ବୁଲିବ।
ହଁ ହଁ।
ତମେ ଆଜି କଣ ଖାଇଥିଲ?
ଚିକେନ ଆଉ ଭାତ। ଆଉ ଏବେ ହେଇ ବାରିକୁ ଯାଇଥିଲୁ ବାରିରେ ପିଜୁଳି ହେରିକା ହେଇଥିଲା। ପିଜୁଳି ତୋଳିିକ ଆଣିକି ଖାଉଥୁଲୁ।
ହ
ମୋର ଆଉ ଭଉଣୀର।
ହଁ
ଟିଆ ସବୁ ଖାଇ ଦଉଛନ୍ତି କେତେ ଭଲ ପିଠା ବିିଜୁଳି ତା ଟିକେ ଟିକେ ସେ ହଉ ନ ହଉଣୁ ସେ ଖାଇଦଉଛନ୍ତି ସବୁ ଆମେ ଗଲାବେଳୁ କିଛି ନାହିଁ ଗୋଟେ ଦିଟା ଏମିତି ଆଣିକି ଖାଇଲୁ।
ହଁ ଖାଇଦଉଥିବେ ତ ଆଉ ସେ ବାଦୁଡି ବି ଖାଇଦଉଥିବେ?
ହଁ ପୁରା ଖାଇକି ମେଞ୍ଚେ ସେ ଗଛରେ ମେଞ୍ଚେ ଲାଗିଛି ତଳେ ମେଞ୍ଚେ ପକେଇଛି।
ହଁ ହଁ ଆମର ବି ଘୁରା ହେଇକରି ଡେଲି ମାଙ୍କଡ ସେ ଗୋଟେ କଷି ବି ରଖେଇ ଦଉନାହାନ୍ତି ମାଙ୍କଡ ପ୍ରବଳ। ସେ ଫୁଲ ଗଛ ଫଛ ସବୁ ଭାଙ୍ଗି ଭୁଙ୍ଗା ଦଉଛନ୍ତି ଛାତରେ ଗୁରେ ଗଛ ଫଛ ଲାଗିଥିଲା ତାକୁ ସବୁ ଭାଙ୍ଗି ଭୁଙ୍ଗା ଦେଲେ।
ହୁଁ ହୁଁ ଆମର ବି ସେମତି ଫୁଲ ଫୁଲ ଗଛ ମେଞ୍ଚେ ଲାଗିଛି ଇଏ କରଚି।
ପାଣି ଟାଙ୍କିର ପାଇପି
ହଁ ସବୁ ଭାଙ୍ଗି ଦଉଛନ୍ତି ତମେ ଜାଲି ଫାଲି ପକେଇ ଦଉନା।
ପାଣି ଟାଙ୍କିର ପାଇପ ରେ କଣ ଜାଲି ପଡିବ ପାଣି ଟାଙ୍କି ପାଇପ ଗୁରା ଜଉ ଆସିଛି ରୁମକୁ। ହେଇରା ସବୁ ବାଡେଇକି ଭା ଏ ଯୋଉ ଏ ଯୋଉ ଡେଉଉଁଛନ୍ତି ଭାଁଗୁଚି।
ଓ ମୁଁ କହିଲ ପାଣି ଟାଙ୍କିରେ ଗୋଟେ ପାଇପ୍ ଟେ ବାହାରିକି ତଳକୁ ଆସିିଚି। କିଛି ନଥାଇକି ତଳୁକୁ ସବୁ କନେକ୍ସନ ପାଇଁ ସେ ହଁ ମୁଁ ଭାବିଲି ସେଇଡା ସେଗୁଡାଡେ ଆମର ଆଡେ ସବୁ ଜାଲି ବିଛେଇ ଦଉଛନ୍ତି।
ବାଥରୁମ କୁ ସେ ଯୋଉ ପାଇପ ସାଇଡ ରେ ଯୋଉରା ସବୁ ଲାଗିକି ଆସେ ଜଉ ଛାତ ସାଇଡ କରରେ। ସେଇରା ସବୁ ଯୋଉ ଡେଇଁକି ଖେଳୁଛନ୍ତି ସବୁ ଭାଙ୍ଗି ଦଉଛନ୍ତି।
ହଁ ସାଢେ ତାହଲେ ମେଞ୍ଚେ ମାଙ୍କଡ।
ପ୍ରବଳ କପିଲାସ। ଜଙ୍ଗଲରେ ତ ଆହୁରି ପ୍ରବଳ ଲୋକ କଣ କାମ ଛଡେଇ
ତମ ଘର କପିଳାଶ ମନ୍ଦିର ପାଖରେ କି?
ହଁ। ଏଠେବି ପାଖରେ ନୂହଁ କହିବାକୁ ଗଲେ ଆହୁରି ପୁରା ଘଣ୍ଟେ ଭଳିଆ ଲାଗିବ ଗଲା ବେଳକୁ। ହେଇ ମାଙ୍କଡ ଆସିଲେଣି।
ଓହୋ।
ଏଇ ମାଉସି ଏ ପଳେଇ ଆଇଲା ସେମାନେ ବସିଛନ୍ତି କହିକି। ରାଗିକି ପଳେଇ ଆାଇଲା।
କରୁନାହାନ୍ତି ଛୁଆଙ୍କୁ।
ମାଙ୍କଡ ହଁ ତଡି ଆଣୁଛନ୍ତି କାମୁଡିବା ପାଇଁ। ଆୁ
ଦେଖିକି, ଦୂରେଇକି ର ଖ ପୁଅକୁ ନହେଲେ କେତେବେଳେ କାମୁଡି ଦବ ଇଏ ଯେମିତି ହଉଛି, ଦୁଷ୍ଟ।
ଏ ହଁ ବା, ସେ ଯୋଉ ଦେଖିଦେଲା ଦୋଳିରେ ବଇଛନ୍ତି ସେ ଦିଜଣ ଆଙ୍କ ସେ ଜଣେ ପୁଅ କୁ ଆଉ ସେ ମାଉସି, ସେ ରାଗିକି ପଳେଇ ଆଇଲା।
ହଁ।
ସିଏ ଖାଲି ଏକୁଟିଆ ବସିବ, ଆଉ କେହି ବସିବେନି।
ତା ଦୋଳିିରେ?
ହଁ। ଯଦି ସେମାନେ ବସିଥିବେ, ମୁହଁ ଫଟେଇକି ପଳେଇ ଆଉଚି।
ହଁ।
ଗୋଟେ ମାଙ୍କଡ ତାର ଲାଇନ୍‌ ତାର ଯାଇଛି ସେଇଥେରେ ପୁରା ଖସି ଖସି ଛାତ ଉପରେ ଗୁରା ହେଇଛି ଗୁରେ ତାର? ଗୁରେ ତାର ଗୋଡ ଦିଟା ତାର ତଳକୁ ଆସିଛି, ସେ ତଳୁ ପଳାଇଲା ଫାଷ୍ଟ ଉପର ଘରୁ ପଳେଇ ଆଇଲା ତଳ ତଳ ଘରୁକୁ। ଓହଳି ଓହଳି ପଳେଇ ଆଇଲା।
ମାଙ୍କଡ?
ହଁ, ହେଇଟବା ଆଖି ଆଗେରେ ଯୋଉଟା ଯୋଉ ଲାଗିଛି ତାଙ୍କ ସିଡି ଘରର ଯୋଉ କାଚଉରା ଲାଗେନି ନା? ଘର ଯୋଉ ବାଟ ଟା, ସେଇଠି ମୁହଁ ଦେଖୁଛି ତାର ବସିକି।
ଆମର ଆଡେ ଏତେ ଆସୁନାହାନ୍ତି, ବେଳେ ବେଳେ କେ କେତବେଳେ ଆସୁଚନ୍ତି, ଏ ପୁରା ସବୁ ଖାଇ ଖୁଇକି ଇଏ କରି ପଳଉଚନ୍ତି।
କଣ ହନୁ ଆସିଥିବେ, ହନୁ ଆସନ୍ତି ତ ସେଆଡେ ବହୁତ।
ହଁ ଆ ଓ ସାର୍ ତମ ଆଡେ ପାତି ମାଙ୍କଡ ନା?
ହଁ, ସେରା ହନୁ ବଡ ବଡ ଯୋଉ ଖାଆନ୍ତି ସବୁ ଓଉ ଫୋଉ, ଫୁଲ ଫୁଲ,
ଆର ବନ୍ଧୁକ ନେଇ ଆସିଚୁ, ବନ୍ଧୁକରେ ଯୋଉ ସି ଦେଖେଇଲା ବେଳକୁ ସେ ଯୋଉ ଡରିକି ପଳଉଛନ୍ତି, ଦିଟା ଗୁଳି ଫୁଟେଇ ଦେଲେ ସେ ପଳଉଛନ୍ତି। ଆଉ ଏଠି ଏରିଆରେ ରହୁନାହାନ୍ତି, ସେଇ ଡରରେ ସେ ଏତେ ଆଉ ଆସୁନାହାନ୍ତି, ନହେଲେ ଚାରିଟା ବେଳ ହବ କି ନାଇଁ ସେ ଆସିଯିବେ।
ନୁହଁ, ଖାଲି ମାଙ୍କଡ ଗୁରା।
ଯୋଉ ଦନ୍ଥା, ଯୋଉ ଇଏ କଣ ପାତି ମାଙ୍କଡ।
ହଁ ପାତି ମାଙ୍କଡ ଗୁରା, ଟୁଇଁ ଟୁଇଁ, ଟୁଇଁ ଟୁଇଁ, ପିଜୁଳି ଗୋଟେ ରଖି ଦଉନାହାନ୍ତି କିଛିତ ରଖି ଦଉନାହାନ୍ତି। ପିଜୁଳି କଣ, କିଛି ରଖେଇ ଦଉନାହାନ୍ତି।
କେଉଁ ଗୋଟେ ଆସନ୍ତି, ଏତେ ଆସନ୍ତିନି କୋଉ ମ ଯୋଉରା ଭୁଲରେ ପଳେଇ ଆସନ୍ତି ଗୋଟେ ଗୋଟେ,
ହଁ ପା।
ଆଉ, ଏମିତି ଖାଇବ କଣ ଚାରିଟା ବେଳେ?
ଚାରିଟା ବେଳେ ମୁଁଇ ଚାହା ବିସ୍କୁଟ୍, ବିସ୍କୁଟ୍ ଟିକେ ଖାଏ। ହଁ ଆଉ କିଛି ଅଭ୍ୟାସ ନାହିଁ, ଜ ଜଳଖିଆ ଫଳିକା ଅଭ୍ୟାସ କିଛି ନାହିଁ।
ଜଳଖିଆ ଯେତବେଳେ ଯଦି କଣ ଟିକେ ଖାଇଦେବି ବରା ଫରା, ତଣ୍ଟି ଖାଲି ପୋଡିବ ଗ୍ୟାସ
ଗ୍ୟାସ୍‌ ହେଇଯାଏ ଆଉ।
ହଁ ଯୋଉ ଆସିଥିଲେ ଜଣେ ପୁତୁରା, ତାଙ୍କୁ ଲେମ୍ବୁ ପାଣି ଦେଇଥିଲି କରିକି, ମୁଁ ଟିକେ ଲେମ୍ବୁ ପାଣି ପିଇ ଦେଇଥିଲି।
ହୁଁ। ତମ କପିଳାସ ପାଖ ପାଖରେ ମନ୍ଦିର ପାଖରେ ମାନେ ସେଇ ରୋଡରେ ପଡିବ ନା ପାଖରେ କେତେ କିଲୋମିଟର ପଡିବ?
ସେଇ ନାଇଁ ନାଇଁ ସେ ରୋଡ ନୁହଁ। ସେ ରୋଡ ଦେଇକି ଏଠିକି ଆସିବ। ଆମ ଘରକୁ କପିଳାସ ରୋଡ ଦେଇକି ଏଠିକି ଆସିବ ଢେଙ୍କାନାଳ ମହାପରା ଟାଉନ କୁ।
ଓହୋ।
ଯାହା ପହଞ୍ଚିବାକୁ ଲାଗିବ ଆ ପଇଁଚାଳିଶ ମିନିଟ କି ଆଉ ଘଣ୍ଟେକୁ ପଇଁଚାଳିଶ ମିନିଟ ଭଳିଆ ଲାଗିବ।
ଓ ହଉ ରଖୁଛି ଆଉ ପରେ
ହଁ ହଁ ହଉ